ହ୍ୟାଲୋ।
ହଁ ଜଗା ନମସ୍କାର କେମିତି ଅଛ?
ହୁଁ ନମସ୍କାର୍। ଆରେ ସେ ପୁରୀରେ ଗୋଟେ ଘଟଣା ହେଇଗଲା ବା।
ପୁରୀରେ ପାଗ କେମିତି ଦେଇଚ ଆଉ କୁହ?
ପୁରୀରେ ଭଲ ଦେଇଚି ଯେ କିନ୍ତୁ ସାଙ୍ଗଟାରେ ଫୋନ ଚୋରି ହେଇଗଲା।
ପୁରୀରେ? ଏହେ ଆଉ ତ ମିଳିବା ଭାରି କଷ୍ଟ।
ହଁ ବା ସେ ବା ବଡ ଦାଣ୍ଡରେ ଆମେ ଯାଉଥିଲୁ ସେ ଗୋଟେ ଚୋରଟା ଆସିଲା ହେଲା। ମାନେ କଥା କଥା ବାହାନଲା ଭାଇ ଏ ଆଡ୍ରେସଟା କୋଉଠି ପଡିବ ଏମିତି କହିକି ସିଧା ଫୋନଟାକୁ ଝାମ୍ପି ନେଇକି ଦୌଡିଲା। ଆ ଆଉ କଣ ଆଉ ଘୋ ଦୌଡେଇବୁ ତାକୁ ଦୌଡି ଦୌଡି ଆଉ କଣ ପାଇବୁ। ପୁରରେ ତ ଜାଣିଥିବ ମାନେ ଯେତିକି ଗଳି କନ୍ଦି ସବୁ ଜାଗା ସାଇଁ ସେ ଗଳି କନ୍ଦିରେ ଯାଇଁ ପଶିଗଲା। ଆଉ ତାକୁ ଆଉ ଖୋଜିକି ପାଇବୁ ନା ଫୋନ ମିଳିବ ଆଉ। ସେ ଗଲା ସେ ଫୋନ ଗଲା। ହଁ ଭଲ ବା ଭଲ ପ୍ଲସର ଗୋଟେ ମାନେ ଯୋଉ ଆମର ଟ୍ରାକ୍ କଲେ ଆଉ କଣ ହବ ଯେ ଟ୍ରାକ୍ କଲେ ତ ଦେଖୁଚି ଆମର ସେଇ ଯୋଉ ହଁ! ନରେନ୍ଦ୍ର ପୋଖରୀ ଆଡେ ଦେଖଉଚି ନରେନ୍ଦ୍ର ପୋଖରୀ ଆଡରେ କୁଆଡେ ଯାଇ ଖୋଯିବୁ ଆଉ ତାକୁ ସିଏ ମିଳିଲାନି ଆଉ।
ହୁଁ!
ଠାକୁର ଦର୍ଶନ ଯାଇକି ଏଇଭଳିଆ ଅଘଟଣ ହେଲେ ଆଉ କଣ ହବ। ଉଁ ହୁ‌!
ଆରେ ପୋଲିସ କୁଲି ନା?
ହୁଁ?
ପୋଲିସି ପୋଲିସି।
ପୋଲିସି କମ୍ପ୍ଲେନରେ ଗଲେ ମାନେ ପୋଲିସ ସିଂହ ଦ୍ୱାର ପୋଲିସମାନେ ତମେ ଜାଣିଥିବ ତାଙ୍କର ଖାଲି କାମ ହଉଛି ଗୋଟାଏ ସେମାନେ ଆସିବେ ଦିନ ସାରା ଚବିଶ୍ ଘଣ୍ଟା ଖାଲି ସେ ଶ୍ରୀମନ୍ଦିର ଚାରି ପାଖରେ ବୁଲିବେ। ସବୁ ହଁ ହା ମାରିବେ କିନ୍ତୁ କିଛି ଶୁଣିବେନି ତାପରେ ପୁଣିଥରେ ରାତି ଘରକୁ ଯିବେ। ତାଙ୍କ କାମ ଏତିକି ଆଉ କଣ କରିବେ? ସେମାନଙ୍କୁ କହିବା ଯାହା ତାକୁ ନ କହିବା ସେଇଆ। ଆରେ ସେମାନଙ୍କ ଦ୍ଵାରା କିଛି କାମ ନାହିଁ ଆଉ ରହିଲା ହଁ ବା ଆରେ ମୁଁ ମୋ ସାଙ୍ଗଟା ଦେଖୁନ ଚା ସାଙ୍ଗଟାରୁ ଫୋନ ଟା ଚୋରି ହେଇଗଲା ମୁଁ ତାଙ୍କୁ ଯାଇ ସେଟ କହିଲ ଆଉ ସାର୍ ନାଇଁ ସାଙ୍ଗଟା ଫୋନ୍ ଚୋରି ହେଇଗଲା ଆଉ ଏବେ ଏବେ କିଣିଥିଲା ନା ନା ନା ସେଟା ସବୁବେଳେ ଏମିତି ହଉଛି ଆରେ ସବୁବେଳେ ହଉଛି ମାନ ତମ କାମ ଟା କଣ ସବୁବେଳେ ହଉଛି ମାନେ ତମେ ଖୋଯିବ ନା ଚୋର କିଏ ଚୋର କାହିଁ ଚୋରି କରୁଛି ତାକୁ ଯାଇକି ନାଇଁ ତମେ ଥାନାରେ ରଖିବ ସେ କଥା ତ କିଛି କହୁନାହାନ୍ତି। ସେ ଡାଇରେକ୍ଟ କୁହନ୍ତି ହଁ ହଁ ସବୁବେଳେ ଚୋରି ହଉଛି ସବୁବେଳେ ଚୋରି ଉଠେଇ ଆମର କଣ ମାତଲବ୍? ଆମେ ସବୁବେଳେ ଆସୁଛୁ କି ଆମ କେତେବେଳେ କାଁ ଭାଁ ଆସୁଛୁ? ଆମେ ତ ସବୁ କାମର କଥା କେତେବେଳେ କାମ କଣ ରହିଲା ତାପରେ କେତେବେଳେ ଆସିଲା କେତେ ଆସିଲୁ? ଫୋନ ଟା ଚୋରିହୋଇ ଗଲା ଖୋଜିବ କଣ ସବୁଳେ ଏମିତି ହଉଛି ସବୁବେହେଲା ଆମର କଣ ଅଛି?
ହୁଁ।
ଆଉ ସେମିତି ଏକା ଭାଇ ବହୁତ ଅଘଟଣ ଘଟିଲଥିଲା ସେମିତି ଯାଇଥିଲୁ ସେ ଯୋଉ ପୁରୀରେ ଖଜା ଫଜା ଆଣିବାକୁ ତ ବସ ରେ ବସିକି ଆମେ ସିଟୁ ଆଇଲୁ ଆମେ ଯୋଉ କଣ ସେ ଘାଟ ନାଁଟା ମୁଁ ବୁଲି ଗଲି ଆମେ ସେ ଆସିଲୁ ସେଇ ଜାଗେ ସେଠୁ ଆମର ଖୋଜା ଆଣିବାକୁ ମନ ନାହିଁ ସେଇଟା ବସରେ ରହିଗଲା ବସ ବାଲା ପଳେଇଲା। କଣ କରିବୁ କହ ଭୋଗ ବି ପାଇପାରିଲୁ? ପାଖାପାଖି ଆଣିଥିଲୁ ସେ ଦୁଇଶହ ତିନିଶହ ଟଙ୍କା ଖ ଭୋଗ ଆଣିଥିଲୁ ସେଇଟା ବି ଗଲା। ତାକୁ ବି ଖାଇପାରଲୁ ମାନେ କାହିଁ ଏମତି ଅଘଟଣା ଘଟିଲା? ବହୁତୁ। ସେମିତି ସମୁଦ୍ର କୂଳରେ ଆମ ସହିତ ତ ହେଇନି ଅବଶ୍ୟ ଆମ ପାଖରେ ଜଣେ ଥିଲେ ଜଣେ ବୁଦ୍ଧ ଲୋକ ଜଣେ ହେଲା ତାଙ୍କ ସ୍ତ୍ରୀ ସେମତି ମାନେ ଯାଇ ଯାଇଥିଲେ ତାଙ୍କର ସେମିତି ପର୍ଶ ଚୋରି ହେଇଗଲା ଖାଲି ବହୁତ ଅଘଟଣ ଘଟିଛି।
ତତେ କଣ ଭଲ ଟଣ୍ଡ ନଁ
କଣ ହେଲା?
କାଲି ଭଲଦିନ ନଥିଲା ତାହେଲେ।
ନା ବହୁତ ଖାଲି ଅସୁବିଧା ହେଲା ଖାଲି ଆମରର ସେନ ଭୋଗୁଡା ଚୁରି ହେଇଗଲା ଫୋନ ଟା ଚୁରିଇଗଲା ବହୁତ ମନ ଦୁଃଖ ହେଲା ମୁଁ ନା ଚାହିଁଲେ ବି ସେ ସାଙ୍ଗ ଟା ଏନା କେମିତି ଅଛି କଣ କରୁଛ ନା ତାକୁ ଫୋନ କରି କଣ ନା ପଚାରି ପାରିବି ପଚାରି ପାରିବିନି। ଫୋନ ତ ନାହିଁ ଆଁ ପଚାରିବି କଣ? ଆଉ ଭାବୁଛି ନେକ୍ସଟ ଟାଇମଠୁ ପୁରୀ ଗଲେ ମାନେ ଠାକୁରଙ୍କ କଥା ଟିକେ ମନେ ପକେଇ ଯିବା ଭାବିି ଭାବି ଯିବା।
ହୁଁ।
ହଉ କଣ ଠାକୁରଙ୍କର ବୋଧେ ଇଚ୍ଛା ହିଁ ନଥିଲା। ଲାଗୁଛି ଠାକୁରଙ୍କର ଇଚ୍ଛା ହିଁ ନଥିଲା ସେଇ ସକାଶେ ଏମିତି ହେଲା ଆଉ।
ହୁଁ।
ଆଉ ଚାଲୁନ ଆମେ କେତେବେଳେ ମିଶିକି ଗୋଟେ କଉ ଦିନ ଗୋଟେ ଯିବା ଠାକୁରଙ୍କ କତିରେ ଗୋଟେ ମୁଣ୍ଡିଆ ମାରିବା। କାଲି ଆଜି ଯାଇଥିଲି ପୁଣି ଆଉ କାଲି ଯିବି ଆଉ ଏମିତି ତ ହେଲେ ତ ରେଗୁଲାର ହେଇଯିବ ନା। ତ ତେ ଗୋଟେ ଭଲ ବାରି ଦେଖ ଗୋଟେ। ତାେ ରବିବାର ଚାଲ କୋଉ ଦିନ ଗୋଟେ ରବିବାର ଦେଖି ଚାଲ ଆଉ ଛୁଟି ଥିବ ଆ ମିଶିକି ଯିବା ବୁଲ ପଡି ଆସିବା।
ସେହିଦିନ ତ ଅଧିକ ଭିଡ଼ ହେବ।
ହଁ ତାହେଲେ ସେମିତି ଦେଖିଲେ ମୋର ତ ରବି ଆଉ ସୋମ ଛୁଟି ତାପରେ ଆଉ କେବେ ଛୁଟି ନାହିଁ?
ସୋମବାରେ ଯିବା।
ହୁଁ ସୋମବାରରେ ଯିବା ତମେ ଫାଙ୍କା ହବ ତ? ଫାଙ୍କ ହେବା ତ?
ସୋମବାର ହଁ ଫାଙ୍କା ଅଫିସରୁୁ ଛୁଟି ନେଇଯିବା ଅଧା। ଆଟେ କରିକି ପଳେଇବା ସବୁଠୁ ପୁରୀ ଯିବାର ବେଷ୍ଟ ଟାଇ ହଉଛି ରାତି ଓଳି
ହଁ ରାତିରେ ଲୋକ କମ ଥାନ୍ତି ତାପରେ ଯୁଉଠି ନାହିଁ ସେଠି ବୁଲି ପାରିବ ଥଣ୍ଡା ବି ଲାଗୁଥାଏ। ସେ ସମୁଦ୍ର କୂଳ ସେ ସମୁଦ୍ର କୂଳପତିରେ ସେଇ ବା ସମୁଦ୍ର କୂଳ ଗତିରେ ଯୋଉ ଭଳିଆ ପବନ ଫିଟେଇ କୁହନି କୁହନି ଖାଲି ତ ଇଚ୍ଛା ହେଇ ସେଇଠି ସୋ ଶୋଇପଡ଼ିବାକୁ। ତା ମାନେ କ କହୁଛ ବସ ରେ ଯିବା ନା ଗାଡି ରେ ଯିବା।
ମୁଁ ଗାଡି ଟା ନେଇଯିବି ତେଲ ପକେଇ ତ ଦେଇଛି ତେଲ ଫୁଲ ଅଛି ଗାଡି ଟା କାର ଟା ନେଇଯିବା ଆରାମସେ ଯିବା କମ୍ଫର୍ଟେବଲ ଆସିବା କାଇଁ ସେ ବସ ଦହ ଗେଞ୍ଜ ହେଇକି ଯିବା
ଆରେ ମୋର ଗୋଟେ ମୁସଲିମ ସାଙ୍ଗଟେ ଗୋଟେ ଅଛି ହେଲା କିନ୍ତୁ ତାର ବି ଭାରି ଇଛା କିନ୍ତୁ ପୁରୀ ଯିବାକୁ ସିଏ କହୁଛି କିନ୍ତୁ ମୁଁ କହିଲି ତମକୁ ତ ଏଣ୍ଟ୍ରି କରାହବନି ଭିତରକୁ ତମେ ଯାଇକି ଲାଭ କଣ? ନା ହଁ ଏଣ୍ଟ୍ରି କରାହବ ତମେ ଖାଲି ନେଇଚାଲ ସିଏ ମତେ ଜାଣି ପାରିବନି ମୁଲିମ୍ ବୋଲି ମୁଁ କହିଲି ଏମିତି ଠ କିଆଣି ଠାକୁରଙ୍କୁ ଠକିବା ଟା କଣ ଭଣ୍ଡ କି ତମେ ତମ ଧର୍ମରେ ଅ ନା ତମେ ତମଙ୍କୁ ପ୍ରବେଶ ନାହିଁ ଆଉ ଯଦି ତମେ ଚାହୁଁଛ କି ନାଇଁ ମୁଁ ହିନ୍ଦୁ ହବାକୁ ଚାହୁଁଛି ତାହେଲେ ତମେ ଯାଅ ଠାକୁରଙ୍କ ପାଖକୁ ଯାଅ ସେଠି ନଣ୍ଡା ହୁଅ ଜଗନ୍ନାଥଙ୍କୁ ଭୁଲ ମାଗ। ଏସବୁ କଲେ ଯାଇକି ତମେ ହିନ୍ଦୁ ହୋଇଯିବ କଣ ନାଇ ମୁଁ ଧର୍ମ ଚେଞ୍ଜ କରିବିନି କିନ୍ତୁ ଠା କୁରଙ୍କୁ ଦେଖିବି ଏମିତି କହୁଛି।
ହୁଁ ତାହେଲେ ଆମେ ପ୍ଲାନ୍ କର ଆମେ ଏଇ ଯୋଉ ସୋମବାର ପଡୁଛି ସୋମବାର ବାହାରିବା ଆ ସନ୍ଧ୍ୟା ପାଞ୍ଚଟା ବେଳକୁ ମୁଁ ଗାଡିରେ ନେଇକି ଯିବି ତମକୁ ବସିବା ଆଉ ଯଦି ହବ ସେଦିନ ରାତି ହଁ ସେ ନ ରାତି ଟା ମୁଁ ଗୋଟେ ହୋଟେଲ ଦେଖୁଛି ଭଲ ବୁକ୍ କରିଦେଇଛିି
ହୋଟେଲ ଅଛି ନା। ଆଉ ଯୋଉ ଆମର ଯୋଉ ସମୁଦ୍ର କୂଳ ସାମ୍ନାରେ ଗୋଟେ ଏବେ ଗୋଟେ ନୂଆ ହୋଟେଲଟେ ଖୋଲିଛି।
ହଁ ସ୍ଵସ୍ତି ଅଛି ତାଜ ଅଛି ସବୁ ଦାମୀ ଦାମୀ ହୋଟେଲ ଅଛି।
ହଁ ନାଇଁ ଆଉ ଗୋଟେ ଯୋଉ ସ୍ଵର୍ଗଦ୍ଵାରା ପାଖରେ ବି ଗୋଟେ ହୋଟେଲ ଅଛି। ଏବେ ଗୋଟେ ନୂଆ ଖୋଲିଛି ହୋଟେଲ ନୀଳଚକ୍ର ବୋଲି ଗୋଟେ ନୂଆ ଖୋଲିଛି। ନାଇଁ ନାଇଁ ନୀଳଚକ୍ର ବୋଲି ଗୋଟେ ନୂଆ ଖୋଲିଛି ଦେଖିନୁ ବୋଧେ?
ସେଇଟା ଗୋଟେ ନର୍ମାଲ ହୋଟେଲ ନରମାଲ୍ ହୋଟେଲ ହେଇଥିବା ଆମେ ଟିକେ ପ୍ରିମିୟମ ହୋଟେଲ ରହିବା ନା ଭଲ
ନାଇଁ ମୋ ପ୍ରିମିୟମ ହୋଟେଲ ରେ ଆଛା ହଉ ହଉ ତମେ ତାହେଲେ ଚିହ୍ନାଥିବ ତ? ତମେ ଯାଇଛ ଏତଥର ଚିହ୍ନା ଥିବ ଆଚ୍ଛା ରାତିରେ ରହିଯିବା ସକାଳୁ ପଳେଇ ଆସିବ ଆଉ।
ସକାଳକୁ ପଳେଇ ଆସିବା ଆଉ ଗୋଟେ ଦିନ କଥା ତ।
ଆଉ ପୁରି ର ଫେମସ ଖାଇବା କଣ?
ପୁରୀରେ ତ ଖ ଯେଏ ଠାକୁରଙ୍କ ଅବଢା ଆଉ ବିଚ ରେ ଟିକେ ବୁଲିବା ଏଇଗୁଡା ତ ସବୁ ମେନ ମୁଁ କ୍ଷ ଜିନିଷ ଆଉ।
ଏଇ ସେ ସି ଫୁଡ ଟିକେ ଚଖିଆ ଦେଖିଆ କେମିତି କଣ ଲାଗୁଛି? ନା ନା ସୋମବାର ଟା ଥିବ ସୋମବାର ଟା ଥିବ ନା ଆଇଁଷ ଲାଗିବ ହୁଁ।
ଆଇଁଷ ଯଦି ଖାଇବାର ଅଛି ରବିବାର ଦିନ ରାତିରେ ହୋଟେଲ ରେ ଖାଇଦବା। ଚିଙ୍ଗୁଡି ବୁଙ୍ଗୁଡି ଟିକେ ଚିକେନ ମଟନ ଟିକେ ଖାଇଦେବା।
ଫୁଟେ ସି ଫୁଟେ ଖାଇବି ଇଛା ଅଛି। ହେ କେବେ ଖାଇନି।
ଆଉ ତାହେଲେ ଚିଙ୍ଗୁଡ଼ି କଙ୍କଡ଼ା ଟିକେ ଖାଇଦବା। ନହେଲେ ଯଦି କହିବ କେବେ ଗୋଟେ ଚିଲିକା ଆଡେ ଯିଆ ବୁଲିକି ଆସିବା କାଳି ଯାଇ ଯିଆ।
ଚିଲିକା ଏବେ ଗଲେ ମାନେ ବୋହୁତ ମାନେ କଣ କହିଲୁ ସୁଅ ଉଠୁଥିବ ଆଉ ମେଁ ଜେତିକ୍
ଏ ଖରା ବି ହୋଉଚି ନା ଶୀତ ଦିନେ ଯିବା ବୁଲି।
ଶୀତ ଦିନେ ବଢିଆ ଲାଗିବ ପାଗ ଥଣ୍ଡା ଦେଇଥିବ ବସିକି ଜିବୁ। ଆମେ ଥରେ ତ ଏମିତି ଯାଇଥିଲୁ ବାଲୁଗା ଡେଇଁକି ଯାଇଥିଲୁ। ହୁଁ ବାଲୁଗା ଦେଇକି ନା ଏପଟେ?
ଆମେ ବାଲୁଗାଁ ଦେଇକି ଯାଇଥିଲୁ ବୋଧେ ବାଙ୍କି ବାଲୁଗାଁ ଦେଇକି।
ହୁଁ
କୁହନି ଯୋଉ ବୋଟିଂ ପାଇଁ ଗଲୁ ସେ ଯୋଉ ଆମକୁ ଦି ଘଣ୍ଟା ଯାକ ପାଣିରେ ନେଇକି ଗଲା ଏତେ ସୁଅ ଉଠିଲା ଯେ ବୋଟ ଖାଲି ମାନେ ପଇଁଚାଳିଶ ଡିଗ୍ରୀ ଲେପ୍ଟ ରାଇଟ ଏମତି ହୋ ଉଥାଏ।
ହଁ ବା ଭାରି ଡର ଲାଗେ ବା ଭାରି ଡର ଲାଗେ ମାନେ ମୁଁ ତ ବୁଝିପାରେନି ଭାଇ ତାଙ୍କ ମନରେ କଣ ଚାଲିଥାଏ? କିନ୍ତୁ ଭାଇ ବୋଟ ଭିତରେ ଗୋଟେ ବଡ ହୋଲ ଥିଲା। ଯେମିତି ପାଣି ମଝାମଝି ହେଇଯାଉଚି ସେମିତି ବାଲ୍ଟି ରେ ସେ ପାଣି କାଢିକି ପକଉଚି।
ହଁ ବା ମାନେ ଏତେ ସୁଅ ଭାବୁଥାଅ ମାନେ ସେ ଫେରେ ନଦୀ ନୁହେଁ କି ସମୁଦ୍ର ନୁହେଁ ସେ ଫେରେ ଗୋଟେ କଣ ଲେକ୍।
ହଁ ବା।
ଲେକ୍ ରେ ଏତେ ସୁୁଅ ଆମେ ଦେଖ ଦେଖିକି ପାଗଳ ମାନେ ବୋଟ ଖାଲି ଉଠୁଥାଏ ପଡୁଥାଏ। ଭଗବାନଙ୍କ କୃପାରୁ ଆମେ କେମିତି କାଳିଯାଇରେ ପହଞ୍ଚି ଗଲୁ।
ମାନେ ଏତେ ବର୍ଷ ଏତେ ବର୍ଷ ହେଇଗଲା ଏତେ ବର୍ଷ ହେଇଗଲା ମାନେ ଗୋଟେ ମାନେ ପୁଲ ଟା ବି ତିଆରି କରିହେଲାନି ତା ଦିହେରେ।
ନା
ବୁଝୁିଲୁ ତ ମାନେ ଏତେ ସରକାର ଆସି ଏତେ ସରକାର ଗଲେ
ତାପରେ ଶୁଣୁନା ଆମେ ସେଇଠି ପହଞ୍ଚିଲୁ ଶୁଣୁନୁ। ଆମେ ସେଠି ପହଞ୍ଚିଲୁ ଭଗବାନଙ୍କ କୃପାରେ ପହଞ୍ଚିଲୁ ବୁଲାବୁଲି ଟିକେ କଲୁ ସେଠି ଗୋଟେ ଜାଗା ଅ ମନ୍ଦିର ପଛରେ ସେଠି ପାଣି ଆସିିକି ଖାଲି ମାଡ ହୋଉଥାଏ। ସେଇଟା ତମେ ଦେଖିଚ କି ନାଇଁ ମୁଁ ଜାଣିନି ନହେଲେ ଦେଖିବାକୁ ଯିବା ଜୋଉ ନେଷ୍ଟେ ଟାଇମ୍ ଯିବା ବୁଲି ବାକୁ।
ହଁ ନାଇଁ ଚିଲିକାରେ ଗୋଟେ ଗୋଟେ ଗୋଟେ ଅକଳିଆ ଜିନିଷ କ ଜାଣିଚୁ ଯେତେବଳେ ମାନେ ତୁ ପୁରା ଡ଼ଙ୍ଗାରେ ଯିବୁ ପୁରା ମଜାମଜି କି ଯିବୁ ତୁ ଚାରିଆଡେ ଅନେଇବୁ ଚାରିଆଡେ ଖାଲି ତତେ ପାଣି ଦେଖାଯିବ ମାନେ କିଛି ମାନେ ଦେଖାଯିବନି କି ଗୋଟେ
ହଁ ସେ ଆମର ସେ ଆମେ ଯୋଉ ଦି ଘଣ୍ଟା ଗଲୁ ବୋଟିଂ ରେ ଖାଲି
ହଁ ମାନେ ସେଇ ମୁମେଣ୍ଟରେ ସେଇ ମୁମେଣ୍ଟରେ ଭାଇ କହନି ସେଇ ମୁମେଣ୍ଟରେ ମାନେ ପୁରା ଛାତି ଜାଣିଚୁ ନା ନାଇଁ ଯୋଉ ହାର୍ଟଟା ପୁରା ଦକ୍ ଦକ୍ ଦକ୍ ଦକ ଜୋର କରୁଥାଏ।
ହୁଁ ତାପରେ କେହି ପାଖରେ ନଥାନ୍ତି।
ପାଖେରେ ନଥାନ୍ତି ତାପରେ ବି ତୁ ଧର ବି ସେଠି ଧର କିଛି ଗୋଟେ ଭୁଲ ବସ ତ ହେଲା ହେଲା ତମ ଡଙ୍ଗା ଟା କିଛି ଗୋଟେ ମାନେ ଅ ସୁବିଧା ହେଲା ତ ଡ଼ଙ୍ଗାଟା ସେଠି ରହିଗଲା ହଁ ବେଳେ ବେଳେ କଣ ହୁଏଯାଣିଚୁ ଏମାନେ ପେଟ୍ରୋଲ ନେବାକୁ ଭୁଲି ଯାଆନ୍ତି ଯୋଉ ତାଙ୍କ ପଛପଟେ ଯୋଉ ଟୋଟା ଲଗାନ୍ତି ଯାହା ସାହାଯ୍ୟରେ ଡଙ୍ଗା ଚାଲେ।
ହୁଁ।
ସବୁବେଳେ କଣ ସେମିତି କଣ ହାଉଲା ମାରି କାତ ମାରନ୍ତି କି ମଟର ପଚର ହଁ ନାଁ ମଟର ଯାଉଥିଲ ବା ମଟର ଯୋଉ ଲଗାନ୍ତି ହେଲା ମାନେ ବୋଟ ରେ ସେ ମୋଟରେ ମଟରରେ ତାର ସବୁ ପେଟ୍ରୋଲ ସରି ଯାଇଥାଏ। ସେ ପେଟ୍ରୋଲ ନବାକି ବୁଲଯାନିଚି ସେଇଠି ରହିଯାଏ। ତାପରେ ସେ କଣ୍ଟାକ୍ଟ କେମିତି କରନ୍ତି କେ ଜାଣି। ଫୋନ ତ ନିଅନ୍ତିନି।
ସେ ଯୋଉ ଯାହାକୁ ଦେଖିବି ମନ କର ସିଏ ଡାକି ଦିଅନ୍ତି ମୁଁ ଆମେ ଯାଉଥିଲୁ ସେମିତି ସେ ଆଉ ଗୋ ବୋଟା ଆମଠୁ କେତେ ଦିଶ ମିଟର କି ତିନିଶ ମିଟର ଦୂର ଥିଲା ସେ ଠିଆ ହେଯାଇଥିଲା ମାନେ ଚାଲୁ ନଥିଲା ତ
କ ମାନେ ଏମିତି ନାଇଁ କି ଏ ଭାଇ ଏ ଭାଇ ଏମତି
ନା ସିଏ ତାଙ୍କୁ ଏମିତି କଣ ହାତ ହାତ ଠାରେ ଦେଖିେଇଥିଲା ଆଉ ଗୋଟେ ବୋଟ ଆସୁଥିଲା ପଛରୁ ସିଏ ଆସିକି ତାକୁ ପେଟ୍ରୋଲ ତାକୁ ଯୋଉ ରଖନ୍ତି। ଷ୍ଟକରେ ତାକୁ ଆଣି ଦେଲା ଏମିତି ଆଉ କିନ୍ତୁ ଶୁଣୁନ
କମ୍ୟୁନିକେସନ୍ ସ୍କିଲ୍ ଟା ସବୁଥୁରୁ ବଢିଆ ଅଛି ଓହୋ ହଁ ହଉ କୋଉ ଦିନ ଗୋଟେ ଶୁଣ କଥା ଶୁଣ ହଁ ବା କୋଉ ଦିନ ଗୋଟେ ପ୍ଲାନିଂ କରିକି ଚିଲିକା ଚାଲ ପୁରୀ ତ ସବୁବେଳେ ଏମିତି ଯାଉଥିବା। କିନ୍ତୁ କୋଉ ଦିନ ଗୋଟେ ପ୍ଲାନିଂ କରିକି ଚିଲିକା ଚାଲ କଣ କହୁଚ।
ବଢ଼ିଆ ଜାଗାଟା ତାପରେ ସେଠି କଙ୍କଡ଼ା, ଫଙ୍କଡ଼ା ବଢିଆ ପୁରା ମାନେ ଟେଷ୍ଟି।
ହୁଁ, ହୁଁ ତାହେଲେ ଫାଇନାଲ କଣ କରିବା ଫାଇନାଲ କଣ କରିବା ନାରାୟଣୀ ତ କଣ ଭଗବତୀ‌
ଭଗବତୀ ଟେମ୍ପଲ୍ ଅଛି ଟିକେ ପାହାଡ଼ ଉପରକୁ ମାନେ ଚଢିକି ଯିବ।
ଆଚ୍ଛା, ଆଚ୍ଛା ନାଁ, ନାଁ। କାଳିଜାଇ ବଢ଼ିଆ ମନ୍ଦିରଟେ ମୁଁ ଭାବୁଛି ଯିବି ସେଟ ତ ବହୁତ ମାନେ ଦାମୀ ସବୁିଜିନିଷ ଗୁଡା ବହୁତ ଦାମ।
ହଁ।
ଆଚ୍ଛା ହଉ।
ହଁ ହଉ ମୋର ଟିକେ କଣ ଅଫିସ ରୁ କଲ୍ ଆସିଲାଣି ମୁଁ ଟିକେ ଯାଉ ସି ତମେ କୁ ମୁଁ ସନ୍ଧ୍ୟାବେଳେ କଲ୍ କରୁଚି। କେତେବେଳେ କଣ ବାହାରିବା ମୁଁ ତମକୁ କହିବି।
ହଉ, ହଉ।
ହଉ ରଖୁଚି।
ହୁଁ, ହୁଁ।